ହ ହ୍ୟାଲୋ। ହ୍ୟାଲୋ। କଣ କରୁଛିବେ?
ଶୁଭ ସନ୍ଧ୍ୟା।
ଚୁଖ। ହ।
ମୁଁ ଏଇ ଗାଁରେ ଟିକେ ବୁଲୁଛି ଆଉ ତୁ କଣ କରୁଛୁ?
ତତେ ମୁଁ ଏତେ ଥର ପଚାରିଲି ମାନେ ତୁ ମାନେ ପାଖରେ ବୋଧେ କିଏ ଥିଲେ ବୋଧେ? ଯେମିତି ମା ବାପା କିଏ ମାନେ ପାଖରେ କିଏ ଥିଲା?
ପାଖରେ ବହୁତ ଜୋରରେ ଶବ୍ଦ ହଉଥିଲା ତ ମୁଁ ସେଥିପାଇଁ ଟିକେ ବାହାରକୁ ଆସିକି ତୋ ସହ କଥା ହଉଛି।
ଓହୋ ବାହାରେ ପୁରା ଖୋଲା ପବନ ବୁଲୁଚୁ ବର୍ଷା ପାଗ ଆଛି ବହୁତ ଥଣ୍ଡା ଥଣ୍ଡା ଲାଗୁଥିବ।
ହଁ ଯେହେତୁ ବହୁତ ଥଣ୍ଡା ଲାଗୁଛି ମୁଁ ଟିକେ ବାହାରେ ବି ବୁଲୁଛି ବର୍ଷା ବି ପକଉଥିଲା ତ ବଢିଆ ଲାଗୁଛି। ବୁଲିବାକୁ ବାହାରେ
ଆଉ ଏଇ ବର୍ଷା ପାଗରେ ଆଜି କଣ ଖାଇଥିଲୁ?
ମୁଁ ସନ୍ଧ୍ୟାରେ ପକୁଡି ଆଉ ତାସ ଚା ପିଇଥିଲି ତୁ କଣ ଖାଇଥିଲୁ?
ମୁଁ ତ ଆଜି ଖାଇଥିଲି ଚଟପଟା ଉପରେ କିଛି ଖାଇଥିଲି। ତ ଗୁପଚୁପ ଚାଟ। ବହୁତ ସାରା ଆଜି ମାନେ ମୋେ ନ ଅନା ଆଣିଥିଲେ ନା ବହୁତ ସାରା ଆଜି ଖାଦ୍ୟ ମୁଁ ଖାଇଛି ଆଜି
ଆଚ୍ଛା ଆଚ୍ଛା ତତେ ତ ଚଟପଟା ଖାଦ୍ୟ ଖାଇବାକୁ ବହୁତ ଭଲ ଲାଗେ।
ମତେ ବହୁତ ଭଲ ଲାଗେ ଚଟପଟା ଖାଇବା ପାଇଁ ମତେ ବହୁତ ଭଲ ଲାଗେ କିନ୍ତୁ କଣ ମୁଁ କରିବି ମାନେ ବେଶୀ ବି ଚଟପଟ ଜିନିଷ ଖାଦ୍ୟ ଖାଇ ଖାଇବା କିଛି ଆମ ଦେହ ପାଇଁ ଭଲ ନୁହେଁ ନା ତ ପାଟି କି ସିନା ଭଲ ଲାଗେ ବୋଲି ଆମେ ଖାଇ ଦିଅନ୍ତି। ତ ଖାଇବାଟା ଉଚିତ ନୁହ।
ହଁ। ହଁ ସେଇଟା
ତୁ ଶୁଣୁ ତୁ କେବେ ବି ଘର ଭିତରେ ରହନି ଶୁଣୁ ତୁ ଘର ଭିତରେ କେବେ ବି ରହନି।
ଆମେ ମାନେ ତ କେହି
ହ
କିଛି ବୁଝିପାରୁନୁ ଚଟପଟା ଜିନିଷ ଖାଇ ଦଉଛୁ।
ତୁ ଶୁଣୁ ମୋ କଥା ଶୁଣୁ ତୁ ବାହାରକୁ ପଳେଇ ଆସ ବୁଝିଲୁ ନା ତୁ କେବେ ବି ଘର ଭରେ ରହନି ମାନେ ବାହାରକୁ ପଳେଇ ଆସ ଟିକେ ଖୋଲା ପବନି ଭୁଲ ଟିକେ ଆମ ଦେହକୁ ଭଲ ଲାଗିବ। ନା ପବନ ବାଜିବା ଟା ମୋ ଦେ ପାଇଁ ବହୁତ ଭଲ ତୁ ପଳେଇ ଆସ ବାକୁ। ତ ବାହାରେ ବୁଲିବା ଟା ଭଲ।
ଆରେ ହିଁ ତ ବୁଲିବାଟା ଭଲ ମୁଁ ବାହାରେ ହିଁ ବୁଲୁଛି।
କହ ଆଉ ଦେହ ପାା କେମତି? ଏତି କଣ ଅଛି ତ ବାପା ମାମାଙ୍କର ଦେହ କେମିତି ଅଛି?
ଅଛନ୍ତି। ଆଉ ତମ ଘରେ କେମିତି କଣ ଅଛନ୍ତି ସବୁ?
ଆମ ଘରେ ମୋ ମା ଅଛି ଟିକେ ମୋ ଉପରେ ରାଗିଛି। ହ
ଆଛା ମା ଟିକେ ରାଗି ଯାଇଥିଲେ?
ହଁ।
କଣ ପାଇଁ ରାଗିଥିଲି?
ଆରେ ମୁଁ ଟିକେ ଅଧିକ ଦୁଷ୍ଟ ହଉଛି ଆମ ଘରେ।
ଆଚ୍ଛା ସେ ସବୁ କଣ ହ ବଡ ପିଲା ହେଇଗଲୁଣି ଆଉ କଣ ଦୁଷ୍ଟ ହବା ଠିକ କି।
ନା ଯେ କିନ୍ତୁ ବେଳେ ବେଳେ ମା ପାଖରେ ଛୁଆ ମାନେ ଦୁଷ୍ଟ ହବା ବି ତ ଟିକେ ଜରୁରୀ ନା। ତ ମୁଁ ଟିକେ ଗେଲରେ କିଛି ଦୁଷ୍ଟ ହେଇଗଲେ ତ ମୋ ମା ମତେ ଆଜି ବହୁତ ବିଗିଡି ଥିଲେ ମୁଁ ସେଥିପାଇଁ ରାଗିଛି ଆଜି ଆମ ଘର ଉପରେ।
ନାଇଁ ନାଇଁ ବଡ ପିଲା ଯେହେତୁ ହେଇଗଲୁଣିି ଆଉ ରାଗିବା ଠିକ କଥା ନ ମଁ ତ ରାଗିବନି।
ଆରେ ତୋ କଥାଟା ମତେ ଆଜି ଏତେ ବଢିଆ ବଢିଆ ମାନେ ଶୁଭୁଛି ମାନେ ତୋ କଥାଟା ମାନେ ମତେ ବହୁତ ଭଲ ଶୁଭୁଚି ମାନେ ତୁ ଯୋଉ ଘର ଭିତରେ ଥିଲୁ ନା ବିଶ୍ୱାସ କର ମାନେ ଘର ରେ ବହୁତ ସାରା ମୂଷା ଅଛନ୍ତି ବୋଧେ।
ଆଛା ହଁ ହଁ ଯେହେତୁ ପାଗ ଟା ଭଲ ଦେଇନି ନେଟୱାର୍କ ର ବି ଟିକେ ଇସୁ ରହିବ ନା ସେ ସେଥିପାଇଁ ବହୁତ ହୁଏ ତତେ ଶୁଭୁନଥିବ ଏବେ ଆମ ଗାଁରେ ଗୋଟେ ଶିବ ମନ୍ଦିରଟେ ଅଛି ମୁଁ ତା ଉପରେ ଆସି ଆସିକି ବସିଛି ବହୁତ ମଜା ଲାଗୁଛି ବହୁତ ଶାନ୍ତି ବି ଲାଗୁଛି ବଢିଆ ଲାଗୁଛି।
ଓହ ମନ୍ଦିର ମ
ପାଗ ଟା ଭଲ ନ ଦେ ଦେବାକୁ ଯାଇଥିଲି।
ଓହୋ ଆଚ୍ଛା।
ଆଉ ଆଉ ତ ଏଇଠି ଆମର ଗୋଟେ ହଁ ଆଉ ତମର ପରା କଣ ଘର କାମ ହଉଥିଲା ସରିଗଲାଣି।
ହଁ ହଁ ଆମ ଘର ଟୋଟାଲି ବାଗା ବାଗି ହେଇସାରିଛି ତ ଖାଲି ରହିବାଟା ବାକି ଅଛି। ମୁଁ କଣ କହୁଥିଲି କି ତୁ ଆଉ ତୋ ଭଉଣୀ ଆସୁନା ଆମେ ଲୁଡୁ ଖେଳିବା ଆମ ଘରେ।
ହଁ ହଁ ପାଗଟା ବି ବହୁତ ଭଲ ଦେଇଛି ଲୁଡୋ ଖେଳିଲେ ବଢିଆ ହବ। ମୁଁ ବି ସେଇ ଭାବୁଥିଲି ଆଉ ଏବେ ତ ବହୁତ ଡେରି ହେଇଗଲାଣି ଯଦି ହୁଏ ଆମେ କାଲି ଖେ ଠିକ
ଆଚ୍ଛା ରୁଚି ତୁ ମତେ ଗୋଟେ କଥା କହ ମାନେ ଉ ଭାତ ଆଉ ରୁଟି ଭିତରେ ପାର୍ଥକ୍ୟ ମତେ ତୁ ଟିକେ କହ ତ କୋଉ ଖାଦ୍ୟ ଆମେ ଖାଇଲେ ଆମ ଦେହ ପାଇଁ ଭଲ ଆଉ ମାନେ ଉଁ ଆମ ଦେହ ବେଶୀ ଦୁର୍ବଳ ଲାଗିବନି ତ ରୁଟି ସହିତ ତ ଭାତ ନା ଖାଲି ରୁଟି ନା ଭାତ କିଛି ବି ମତେ ତୋ ବିଷୟ
ନାଇଁ ନାଇଁ ଆମେ ଯଦି ଭାତ ତ ଖାଇବା ତାହେଲେ ଆମ ଦେହକୁ ପ୍ରୋଟିନ ବହୁତ ମାତ୍ରାରେ ଯିବ ଆଉ ଜଣେ ଜଣେ ଅଛନ୍ତି କୁହନ୍ତୀ କି ଭାତ ଖାଲି ମୋଟା ହେଇଯାନ୍ତି ଯେହେତୁ ଭାତରେ ବହୁତ ପରିମାଣରେ କ୍ୟାଲୋରି ରହୁଛି ସେଥିପାଇଁ ତାହା ହବାଟା ସ୍ୱାଭାବିକ କିନ୍ତୁ ଯଦି ଆମର ସୁଗାର ପେସେଣ୍ଟ ଅଛନ୍ତି ଯାହାର ଡାଇବେଟିସ୍ ଅଛି ତେବେ ସେମାନେ ରୁଟି ଖାଇପାରିବେ ଭାତ ଟା ବି ଭଲ ରୁଟି ଟା ବି ଭଲ କିନ୍ତୁ କିନ୍ତୁ ଯୋଉ ସମୟରେ ଯୋଉଟା ଖାଇବା କଥା ଆମେ ଯଦି ସେଇଟାକୁ ସେଇ ସମୟରେ ଖାଇବା ତେବେ ଆମ ଶରୀର ଯାଇକି ସୁସ୍ଥ ରହିବ।
ମୁଁ ବି ସେମିତି ଭାବୁଛି ଯେ ତ ମୁଁ ବି ଭାତ ଖାଇବା ମତେ ବହୁତ ଭଲ ଲାଗେ କିନ୍ତୁ କଣ କ ଦୁଃଖର ବିଷୟ କି ମୋ ଦେହ ଲାଗୁନି ମାନେ ମୁଁ ଜମା ମୋଟା ହିଁ ହଉନି ତ ମୁଁ
ହୁଁ ଯଦି ହଁ ଠିକ ଅଛି। ତେବେ ଅ ତୁ କଣ କରିବୁ ନା ଯଦି ପାରୁଛୁ ମାନେ ରାତିରୁ ଭିଜେଇକି ସବୁ ଏବେ ସବୁ ଆସୁନି କିଚମି କାଜୁ ଏଇ ସବୁ ଯଦି ଭେଦେଇକି ସେ ଭେଦା ପାଣି ସହିତ ସେକୁ ଖାଇବୁ ଅ ତା ତାହେଲେ ଯାଇକି ତୁ ଟିକେ ମୋଟା ହେଇପାରିବୁ। ମୋ ମୋଟା ନୁହଁ ମୁହଁ ତୁ ଟିକେ ହେଲ୍ଦି ଖାଇବୁ?
ହଁ ମୁଁ ବି ସେଟା ଖାଇବି ବୋଲି ଭାବୁଛି ଉ ଦେଖାଯାଉ। ଆମ କେମିତି କଣ ମାନେ ଉ ଦେହ ଟା ମୋର ମାନେ ଲାଗୁଛି ମତେ ଭଲ ଲାଗୁଛି କି ନାଇଁ ସେ ଖାଦ୍ୟ। ତ ମୁଁ ଆଗେ ଚେଷ୍ଟା କରେ।
ହଁ ତୁ ସବୁବେଳେ ଦିନରୁ ଚାରି ରୁ ପାଞ୍ଚ ଲିଟର ପାଣି ପିଇ ଶରୀର ଦେଖିବୁୁର ବହୁତ ସୁସ୍ଥ ରହିବ ନହେଲେ ତୋ ଚେହେରା ଠିକ ଯେମିତି ଅଛି ଏବେ ସେମିତି ଥାଉ ବେଶୀ ମୋଟା ହେ ହେଲେ ବି ତୁ ସୁନ୍ଦର ଦେଖାଯିବୁନି କି ବେଶୀ ପତଳା ହେଲେ ବି ସୁନ୍ଦର ଦେଖା ଯିବନି ତ ଏବେ ଯେମିତି ଅଛୁ ସେମିତି ହିଁ ରହି ଥା।
ଓ ହୋ।
ହଁ।
ଆଉ ମାନେ ତୋର କୋଉଁ ମାନେ ବାପା ହୁଅନ୍ତୁ କି ମା ହୁଅନ୍ତୁ ତୁ କିଏ ମାନେ ପାଖକୁ ଆସିଲେ ତୁ କଥା ହଉଥିଲା ବେଳେ ତତେ କିଛି କୁହନ୍ତି?
ଅ ନାଇଁ ନାଇଁ ସେମିତି କିଛି ନାହିଁ ହଁ ବେଳେ ବେଳେ ଯିଏ ନାହିଁ ସିଏ ସେମିତି କଥା ହେବାର ହୁଁ ଯ ଯଦି ହୁଅନ୍ତି ମୁଁ ବାହାରକୁ ଟିକେ ପଳେଇ ଆସିକି କଥା ହୁଏ ନହେଲେ ସେମିତି କିଛି ନାହିଁ ଆଉ ଆମ ଘର ଲୋକ ଏତେ ଭଲ ଯେ କେହି କିଛି ଚିଲା ଚିଲି କରନ୍ତିନି ଯଦି କେହି କଣ କଥା ହୁଏ ତେବେ ଚିଲା ଚିଲି ବିଲକୁଲ ବି କରନ୍ତିନି। ତ ଏବେ ଯେହେତୁ ପାଗ ଟା ଥଣ୍ଡା ଦେଉଛି
ଜଣେ ଜଣେ ବାପା ମା ଅଛନ୍ତି କିଛି ବୁଝିବେନି କିଛି ସୁୁଝିବେନି ଆସିବେ ଡାଇରେକ୍ଟ ବିଗିଡିବେ ପାଟି କରିବେ ଆରେ ବୁଝିବା ଦରକାର ମାନେ କି ସାଙ୍ଗ ହୁଅନ୍ତୁ କି ବନ୍ଧୁବାନ୍ଧବ ହୁଅନ୍ତୁ କି ଫୋନ କରିଥିବ ତ ଏତେ ରାଗିବାଟା ଉଚିତ ନୁହଁ ତ ଗୋଟେ ଗୋଟ ଗୋଟେ ବାପା ମାନେ ଅଛନ୍ତି ମା ମାନେ ଅଛନ୍ତି ସେମାନେ କିଛି ବୁଝନ୍ତିନି କିଛି ମାନେ କଥା ହିଁ ଶୁଣନ୍ତିନି।
ସେଇ କଥା ସେଇ କଥା ତ ବହୁତ ପରିମାଣରେ ଛୁଆଙ୍କୁ କୁ ବୁଝିବା ନିହାତି ଦରକାର ଏବଂ ଛୁଆ ମାନେ ବି ବାପା ମାଙ୍କୁ ବୁଝିବା ନିହାତି ଦରକାର। କାହିଁକି ନା ଏବେ ଯୋଉ ଯୁଗ ହେଲାଣି ଛୁଆ ମାନେ ବାପା ମାଙ୍କ କଥା ଶୁନାହାନ୍ତି ସେଥିପାଇଁ ତ ବାପା ଆ ମାନେ ଚିଡୁଛନ୍ତି ଛୁଆ ମାନଙ୍କ ଉପରେ ଯଦି ଛୁଆ ମାନେ ଶୁଣୁନାହାନ୍ତି କଥା ଛୁଆ ମାନେ ଖରାପ ବା ଟକୁ ଯିବେ ଖରାପ କାମ କରିବେ ସେଥିପାଇଁ ବାପା ମା ମାନେ ବୁଝାନ୍ତି ଗାଳି କରନ୍ତି। ଯଦି ଆମେ ତାକୁ ନେଇକି ଆମେ ରାଗି ଯିବା ଏବେ ତ ସବୁ କଣ କରୁଛନ୍ତି ନା ଛୁଆ ମାନେ ରାଗି ଯାଉଛନ୍ତି। ଘର ଛାଡିକି ପଳଉଛନ୍ତି ଭୁଲ କାମ କରୁଛନ୍ତି ସେ ସବୁ କରିବା ଠିକ କି
ଓହୋ ଆଚ୍ଛା ତୋତେ କାକରା ଖାଇବା ପାଇଁ ଭଲ ଲାଗେ?
ହଁ ମତେ ତ ବହୁତ ଭଲ ଲାଗେ କାକରା କିନ୍ତୁ ହଁ ମତେ ତ ବହୁତ ଭଲ ଲାଗେ କିନ୍ତୁ ଏଇ ଯୋଉ ଅ କଣ ଛେନା ଆଉ ନଡ଼ିଆ ପୋଡ଼ ଦେଇ ଯେଉ କାକରାଟା ହୁଏ ମତେ ସେଇଟା ବିଲକୁଲ ଭଲ ଲାଗେନି ମୋତେ ଆଳୁ ଆଉ ମାନେ ସବ ସବୁ ପରିବା ପତ୍ର ପକେଇକି ତାକୁ ଭଲ ଭ ମାନେ କଣ କହିଲୁ ସନ୍ତୁଳିକି କି ତା ଭିତରେ ଯୋଉ ପୁରଟା ଦିଆ ହେଇକ ପସାଇଥାଏ ମତେ ସେଇ କାକରଟା ହିଁ ଭଲ ଲାଗେ।
ହୁଁ ହଁ ହଁ ଜଣେ ଜଣେ ଅଛନ୍ତି ଦେଖିଥିବୁ ଆଳୁ ମଟର ମାନେ କିଛି ପୁର ଦେଇଥିବେ।
ହୁଁ ମତେ ତ ସେଇ କାକରାଟା ହିଁ ଭଲ ଲାଗେ ତତେ କୋଉ କାକରା ଭଲ ଲାଗେ କି?
ମତେ
ହଁ ସେଇଟା ହିଁ ତ ପାଟିକୁ ଟିକେ ସ୍ଵାଦିଷ୍ଟ ଲାଗେ କିନ୍ତୁ ସେଇ ସବୁ ତେଲ ମସଲା ଯେହେତୁ ହେଇ ଥାଏ ସେଗୁଡା ସବୁ କଣ ବେଶୀ ଖାଇବା କଣ ଠିକ କି ସେ ସବୁ ବି ବେଶୀ ଖାଇବା ଠିକ୍ ନୁହଁ। ଆମ ଶରୀରକୁ ତ ଖରାପ ହିଁ ସେଇଟା କରିବ।
ଆଉ ଏବେ ମୁଁ ମୋ ସାଙ୍ଗ ଘରେ ଗୋଟେ ବସିଛି ତ ଆମ ଘରେ ପାଖରେ ନଣ୍ଡା ବୋଲି ଗୋଟେ ଲ ଲୋକ ତାଙ୍କର କଣ ମୁଁ କହିପାରିବିନି ତ ସିଏ ଆଣିକିନା ଦେଇକି ଗଲେ ଗୋଟେ ମାନେ ଜାଗାରେ ଦେଇକି ଗଲେ କାକରା ବରା ଭୋଗ ଆଉ ଆମର କେକ୍ ସେ ଦେଇଗଲେ ମୋ ସାଙ୍ଗକୁ ଦେଇଥିଲେ ସେ ଦେଇକି ଗଲେ ନା ମୋ ସାଙ୍ଗ କେକ୍ ଖାଇଲାନି ମତେ ଆଣିଦେଲା ନା ମୁଁ ଏଇଟା ଖାଇଲିି ଏତେ ସୁନ୍ଦର ଲାଗୁଛି କିନ୍ତୁ କଣ
ଆଛା ଆଛା ତ ଏବେ ଏବେ କୋଉଁ କୋଉଁ କେକ୍ ଥିଲା ସେଟା।
କୋଉଁ ଫ୍ଲେଭର କେକ୍ ଥିଲା।
ଏଇଟା
ହଁ।
ତତେ ଯୋଉଁଟା ଭଲ ଲାଗିଲ ମୁଁ ସେଇଟା ହିଁ ଖାଉଛି।
ଆଚ୍ଛା ମତେ ତ ଚକୋଲେଟ ଫ୍ରେବର କେକ୍ ଟା ହିଁ ବହୁତ ଭଲ ଲାଗେ ସେଇ କେକ୍ ଟା ବୋଧଏ ଆଉ। ମୁଁ ଯଦି ସେଇଠି ଥାଆନ୍ତି, ନା ମୁଁ ନିହାତି ଖାଇ ଦେଇଥାନ୍ତି।
ତୁ ତୁ କେମିତି ଜାଣିଲୁ? ତୁ ସବୁ ଜାଣି ଦଉଛୁ ନୁହଁ।
ତୁ ତ ଏବେ ହିଁ କହିଲୁ ମୋର ଯୋଉଁଟା ପସନ୍ଦ ସେଇଟା ହିଁ ଯାଇଛି। ତ ମତେ ଚକୋଲେଟ ର ହିଁ ପସନ୍ଦ ତ। ଅସୁବି
ଚକଲେଟ ସହିତ ଆଉ ଗୋଟେ ବି ତତେ ଭଲ ଲାଗେ। ଚକୋଲେଟ ସହିତ ତୋତେ ଆଉ ଗୋଟେ ବି ଭଲ ଲାଗେ ନା।
ହଁ ଭଲ ଲାଗେ, ମୁଁ ଯେହେତୁ ଚକୋଲେଟ କହିଲି ତୁ ତ କହିଲୁ କି ହଁ ସେଇଟା ବୋଲି। ସେ ପାଇଁ ମୁଁ ଜାଣି ଦେଲି।
ଏଇଟା ଚକୋଲେଟ ଏତେ ବି ନାହିଁ ଚକୋଲେଟ ଅଛି ମାନେ ବେଶୀ ମାନେ ନୁହଁ। ହଁ ତ ବେଶୀ ଟିକେ କ୍ରିମ ଭାଗ ଟା ସି ଦେଇଛନ୍ତି ଅଧିକ।
ଆଚ୍ଛା ଆଚ୍ଛା ଏବେ ମୁଁ ଯୋଉଁଠି ବସିକି ତୋ ସହ କଥା ହଉଛି ନା ଏବେ ବହୁତ ମାତ୍ରାରେ ଏପଟେ ଗାଡି ସବୁ ଯିବାର ସମ୍ଭାବନା ଅଛି। ମୁଁ ସେଥିପାଇ ଏଠୁ ପଳେଇଲେ ବହୁତ ଭଲ ହୁଅନ୍ତା।
ହଁ ତୁ ପଳେଇ ଆସ ତୁ ବେଶୀ ଗାଡି ପାଖରେ ରହନି। ତ ଗାଡିର ଯେତେ ଧୂଆଁ ମାନେ ଏ ସବୁ ବାହାରୁଛି ସେଗୁଡାକ ଆମ ମାନେ ଦେହ ପାଇଁ ଖରାପ। ସେଠି ବସିବା ଉଚିତ ନୁହଁ ତ ପଳେଇ ଆସିବା ବହୁତ ଜରୁରୀ।
ହଁ ହଁ, ମୁଁ ତ ଏବେ ସେ ଭାବୁଛି ବହୁତ ତ ଡରି ବି ହେଲାଣି ନା ରାତିରେ ଯଦି ବାହାରେ ରହିକି କଥା ହେ ବି କାହା ସହ ଯିଏ ନାଇଁ ସିଏ ବହୁତ ଖରାପ ଭାବିବେ ସେ ଥିପାଇଁ ମୁଁ ଏବେ ଘରକୁ ଯାଉଛି।
ଆଉ କଣ ସବୁ କହ ଘର ଲୋକଙ୍କ ବିଷୟରେ ଘର ଲୋକ କେମତି? କେମିତି କଣ ମାନେ ଅଛନ୍ତି? ହଁ ହଁ ଆମ ଘରେ ସବୁ ଭଲ ଅଛନ୍ତି। ଖାଲି ମୁଁ ଟିକେ ରାଗିଛି ଆମ ଘର ଲୋକଙ୍କ ଉପରେ ଆଉ।
ଆଚ୍ଛା ଆଛା ବୋଉ ଯଦି ରାଗିଛନ୍ତି ତାଙ୍କୁ ଟିକେ ମନେଇ ଦବୁ ଠିକ ଅଛି। ବୋଉ ମାନେ ରାଗିବା ଭଲ କଥା କଥା ନୁହଁ।
ତୁ ଗଲେ ଟିକେ ମନେଇଦବୁ ପ୍ଲିଜ ତୁ ଟିକେ ଚାଲେ।
ହଁ ହଁ, ମୁଁ ଯଦି ତୋ ପାଖରେ ଥାନ୍ତି ନିହାତି ମନେଇ ଦେଇଥାନ୍ତି। ତୁ ବି ମନେଇବା ନିହାତି ଦରକାର।
ହଁ ହଁ ତୁ ଆସିବୁ ଆମ ଘରକୁ ଆମ ଘରେ ମୋ ମାଙ୍କୁ ତୁ ମନେଇଦବୁ, ଆଉ ହେଲା ବୁଝିପାରିଲୁ ମୁଁ କଣ କହିଲି?
ହଁ ହଁ ଠିକ ଅଛି ଏବେ ମୁଁ ଯୋଉଁଠି ଅଛି ନା ଏବେ ଗୋଟଏ ଗାଡି ସେଠି ପାସ୍ କଲା କିଛି ଶବ୍ଦ ହେଲା କି?
ନା ନା ମତେ କୌଣସି ଶବ୍ଦ ହେଲାନି ତ ଉଁ। ମୁଁ ପଳେଇ ଆସି ତୁ ସେଠି ରହିବା ଉଚିତ।
ଠିକ ଅଛି। ଯିଏ ନାହିଁ ସିଏ ବହୁତ ଖରାପ ବି ଭାବିବ ଡେରି ହେଲାଣି ଝିଅ ପିଲା ଟେ ବାହାରେ ରହି କାହା ସହ କଥା ହୋଉଚି ଆଜି କାିକା ଲୋକମାନାନଙ୍କର ଯୋଉ ବି ଚିନ୍ତାଧାରା।
ତୁ ମତେ ଆଗେ କହ?